ହ୍ୟାଲୋ ହଁ। କୁହ ହଁ କୁହ ଶୁଭିଲା?
ହଁ ହଁ ଶୁଭିଲା।
ହଁ କଣ କରୁଥିଲ।
ହଁ ମ ବସିଥିଲି ତମେ କଣ କରୁଥିଲ।
ଏଇଠି ଶୋଇଥିଲି ଆଉ ବାହାରେ ବର୍ଷା ହଉଛି ତ।
ହ ହ ବର୍ଷା ହଉଚି ନା କି କେତେ ବେଳେଠୁ ହେଲାଣି।
ହୁଁ ଆଗେ ଟିକେ ଟିକେ ହଉଥିଲା ଏବେ ଏଇ ପନ୍ଦର ମିନିଟ୍ ହବ ଟିକେ ଜୋରେ ହଉଚି।
ଓଁ ହୋ ତାହେଲେ ରଜ ଏଥର ପୁରା ପ୍ରକାର।
ଜଣା ନାଇଁ ରଜକୁ କେମିତିଆ ପାଗ କରୁଚି କାହିଁକି ନା ଦିନରେ ଖରା କରୁଚି ବାକି ଏତିକି ବେଳକୁ ବର୍ଷା ପବନ କରୁଚି।
ହୁଁ।
ରଜ ଉପରେ ବି ଭରସା ନାହିଁ କଣ କେତେବେଳେ କୋଉ ପାଗ କରିବ।
ହଁ ତଥାପି ତ କାଲି ଗୋଟେ ଦିନ ଅଛି ତାପରେ ହଁ ଦେଖିଆ କଣ ହଉଛି ଆଉ।
ହୁଁ।
ହଁ ଆଉ କଣ ଖାଇଥିଲେ।
ମୁଁ ଏଇ ଭାତ ଡାଲି ଭଜା ଖାଇଥିଲି ଆଉ।
ଓହୋ।
ତୁମେ କଣ ଖାଇଥିଲ।
ମୁଁ ପ୍ ମୁଁ ସେଇ ଭାତ ଡାଲି ଭଜା ଖାଇଥିଲି ମୁଁ ତ ଆଇଁଷ ଖାଉନି ଛାଡି ଦେଇଚି।
ଓ ହ ମାନେ କ ପୁରା ବିଲକୁଲ ଛାଡି ଦେଇଚ।
ନାଇଁ ହଉ ତିରିଶି ଦିନ ପାଇଁ ଛାଡି ଦେଇଚି ନାଇଁ ସ୍କିନ ଆଲାର୍ଜି ବାହାରିଚି ତ ସେଥି ପାଇଁ। ହୁଁ ଆଉ।
ହୁଁ
ବର୍ଷା କଣ ଜୋରେ ହଉଚି ବର୍ଷା ପବନ ଘଡ଼ଘଡି ନା ଖାଲି ନର୍ମାଲ ବର୍ଷା।
ଖାଲି ନର୍ମାଲ ବର୍ଷା ହଉଚି କିନ୍ତୁ ଜୋରେ ହଉଚି।
ଆଚ୍ଛା।
ଆଉ ହେଲଥ ଉପରେ କିଛି ଟିପ୍ସ ଦିଅ କେମିତି ହେଲଥ କଣ କହିଲେ ଠିକ୍ ରହିବ।
ହଁ ହେଲାଗି ତ କହୁଚି ଯଦି ହେଲଥ ଉପରେ ତମେ କହୁଚ ତ ଅ ଫାସ୍ ଷ୍ଟ ତମକୁ ତ ଗୋଟେ ଟାଇମ୍ ଟେବୁଲ ଇଏ କରିବାର ଅଛି ଉଁ ଗୋଟେ କୋଉ ଟାଇମରେ ଉଠିବା କୋଉ ଟାଇମରେ କେମିତି କଣ କରିବା ତ ଦେଖ ହଉ ଯଦି ଆମେ ଗୋଟେ ଅ ଭଲ ଲାଇଫସ୍ ତ ମେ ଇଏରେ ଅ ରଖିବା ତ ନିହାତି ଆମକୁ ଆଠ ରୁ ନଅ ଘଣ୍ଟା ଶୋଇବାକୁ ପଡିବ ଠିକ ଅଛି ପାଣି ଆମ ର ମିନିମମ୍ ଟା ତିନି ରୁ ଚାରି ଲିଟର ପିଇବାକୁ ପଡିବ। ତାପରେ ସକାଳୁ କେଟା ପାଞ୍ଚଟାରୁ ଉଠିବ ପାଞ୍ଚଟାରୁ ଘଣ୍ଟେ ଖଣ୍ଡେ ଉଠିକି କଣ କରିବ ନା ଯୋଗ ହେରିକା ଇଏ କରିବ ତମର ମାନେ ଏଇ କାମ ସାରିକି ନିତ୍ୟ ଇଏ କାମ ସାରିକି ତାପରେ ତମେ ଡେଲି ଗୋଟେ କିଲୋମିଟର ହଉ କି ଦି କିଲୋମିଟର ଯେତିକି ପାରିବ ତ ମାନେ ଟ୍ରାଏ କରିବକି ଖାଲି ପାଦରେ ଚାଲିବା ପାଇଁ।
ଆଚ୍ଛା ଆଚ୍ଛା
ହେଲା ତାପରେ ଖରାରେ ବେଶୀ ଖରା ନୁହେଁ କଅଁଳିଆ ଖରାରେ କିଛି ଟାଇମ ବସିବୁ। ତାପରେ ହେଲଦି ବ୍ରେକ୍ ଫାଷ୍ଟ ଯୋଉଟା ଯେମିତି ହେଲା ଲାଇଟ ଖାଇବା ଅଧିକ ଖାଇବ ଯେମିତି ପେଟ ପୁରୁଥିବ ହେଲା
ଆଛା
ସେଇଭଳିଆ ଖାଇବା ଯେମିତି ହେଲା ଆମର ଓଟ୍ସ ହେଲା ଫ୍ରୁଡ୍ସ ଓଟ୍ସ ଓଟ୍ସ
ହୁଁ
ହଁ ଓଟସ୍ ହେଲା କି ମାନେ ସ୍ମୁଦି ହେଲା ମ କି ଗୋ ଏଇ ଫ୍ରୁଟ୍ସ ହେଲା ତ ଏଇ ଗୋଟା ଖାଇବା ଷ୍ଟାର୍ଟ କରିବ ଦେନ୍ ହା କାମତ ସଇଲା ନଅଟା ବେଳକୁ ଯେତେବେଳେ କୋଆଡେ ବାହାରିଲ କିଛି ବି ହାଲକା ଖାଇବା ଯେମିତି ଚୁଡ଼ା ଓ ଯେମିତି ଉ - ପମା ଆକୁ ଖାଇଲା ଗଲା ଆଉ ପର ଡେ ପ୍ରତିଦିନ କଣ କରିବ ନା ଖାଇବାରେ ଦହିଟାକୁ ଆଡ କରିବ ଆଡ ତାପରେ ଅ ମାନେ ଅଳ୍ପ କ୍ଵାଣ୍ଟିଟିର ଭାତ ନଏବ୍ ଭାତ ଖାଇବ କି ରୁଟି ତମେ ଯାହାବି ଖାଉଥିବ ଖାଇବ ବସ୍ ଆଉ ମାନେ ଯୋଉ ଡାଲିଟା କ୍ୱାଣ୍ଟି ଯୋଉ ଡାଲିର ଡାଲି ଟିକେ ଅଧିକ ସବ ପରିବା ଘରିକା ଟିକେ ଅଧିକ ଖାଇବ ଆଉ
ଆମେ ଯଦି ସବୁଦିନ ଗୋଟେ ପ୍ରକାର ଖାଇବା ଖାଇବୁ ତ
ନାଇଁ ସେଇଟା କେମତି ହବ ନାଇଁ ନାଇଁ ଦେଖ ଆମକୁ କଣ ଗୋଟେ ଖାଇବାରୁ କୁ ସବୁ ଭିଟାମିନ୍ ମିଳିଯାଉଛି କି ସବୁ ଭିଟାମିନ୍ ମିଳୁନି ନା ସେଥିପାଇଁ ଆମକୁ ସବୁ ପ୍ରକାର ଖାଇବାକୁ ଖାଇବାର ଅଛି! ମାଛ ବି ଖାଇବାର ଅଛି ଭାତ ବି ଖାଇବାର ଅଛି ପନିର ବି ଖାଇବାର ଅଛି ଦେନ୍ ରୁଟି ବି ଖାଇବାର ଅଛି ଡାଲି ବି ଖାଇବାର ଅଛି
ଉଁ ହୁଁ ଯୋଉମାନେ ନନଭେଜ ଖାଉନାହାନ୍ତି ବିଲକୁଲ ବି
ହୁଁ ତା ବଦଳ
ପୁରା ଭେଜିଟେରିଆନ ମାନେ ଅଛନ୍ତି ତାଙ୍କ ତ ମାନେ ଯୋଉ ମାନେ ନନଭେଜ ଖାଉଛନ୍ତି ତାଙ୍କ ମାନେ କଣ ପ୍ରୋଟିନ ତାଙ୍କର ସେମ୍ ଥାଏ କି କମ ବେଶୀ ଥାଏ? ଧର ଜଣେ ନନଭେଜ ଖାଉଛି ଜଣେ ନନଭେଜ ଖାଉନି
ହୁଁ
ତ କାହାର ମାନେ ଭିଟାମିନ୍ ଟା ଅଧିକ ରହିବ ଆଉ ପ୍ରୋଟିନ ଟା ଅଧିକ ରହିବ?
ସେମିତି ସେମିତି କିଛି ନାହିଁ ଦେଖ ଯେ ନନଭେଜ ଖାଉଛି ଯିଏ ଧର ମଟନ ଜାଗାରେ ସେ ରାଜମା ଖାଇପାରିବ- ବୁଝିପାରୁଛନ୍ତିନା ଚିକେନ ଜାଗାରେ ପନିର ଖାଇପାରିବ ଟୋଫୁ ଖାଇପାରିବ ସେମ୍ ରାଜମାରେ ଆଉ ଗୋଟେ ଅଣ୍ଡା ଯେତିକି ଭିଟାମନ୍ ଥାଏ ସୋୟାବିନ୍ ଯୋଉ ବଢ଼ି- ତା ଦେହରେ ସେମ୍ କ୍ଵାଣ୍ଟିଟିର ଭିଟାମିନ୍ ଥାଏ ବୁଝିପାରୁଛନ୍ତିନା ତ ସେମ ଇଏ ଟା ଆମେ ଖାଇଲେ ଆମକୁ କିଛି ଭେଜିଟେରିଆନ ନନଭେଜିଟରିଆନ ସେମତି କିଛି ନାହିଁ ତାର ଅଛି ଅଲ୍ ଯେ ତମେ ଏଇଟା ଖାଇପାରିବ ସେଇଟା ଖାଇପାରିବ ବୁଝିପାରିଲ ନା ଆଉ ପ୍ରତିଦିନ ସାଲାଡ ଖାଇବେ ଆଉ ରାତି ଖାଇବାଟା ସନ୍ଧ୍ୟା ସାତଟା ପୂର୍ବୁରୁ ଖାଇବେ। ସାତଟା ପରେ ଖାଇଲେ କଣ ହୁଏ ନା ଆମର ଯୋଉ ହଜମ ପକ୍ରିୟାଟା ସି
ନା ନା ନା ଡିନର କଥା କହୁଚି ରାତି ଯୋଉ ଖାଇବାଟା ସେଟା ସନ୍ଧ୍ୟା ସାତଟା ଭିତରେ ଖାଇଲେ ଆମର ହଜମ ଟା ଠିକ୍ ଠାକ୍ ରହିବ।
ହଁ ଠିକ୍ ଠାକ୍ ରହିବ ଯେ ନାଇଁ ଆମର କଣ ଅଭ୍ୟାସ ନା ନ ଟା କି ସାଡ୍ ନଟାରେ ଖାଇବା ତ ଆମେ ଯଦି ସନ୍ଧ୍ୟା ସାତଟାରେ ଖାଇବୁ ତ ଅଧ ରାତିରେ ଭୋକ କରିବ।
ନାଇଁ ସେଟା ପ୍ରୋବ୍ଲେମ୍ କିଛି ଦିନି ଲାଗିବ। ତାପରେ ଆସ୍ତେ ଆସ୍ତେ ଇ ହେଇଗଲେ ଆଡଜେଷ୍ଟ ହେଇଯିବ ମେନ୍ ପୋବ୍ଲେମ୍ ହଉଛି କଣ? ନା ଯଦି ଆମେ ରାତି ଦଶଟାରେ ଖାଉଚେ ଖାଇଲେ ପାଞ୍ଚ ମିନଟି ଏପଟ୍ ସେପଟରେ ହେଇଜି ଏକ ଶୋଇ ପଇଲେ ନା। ତ ଆମେ ଯେମିତି ଶୋଉଚୁ ଆମ ବଡି ଅର୍ଗାନ ବି ଶୋଇ ପଡ଼ୁଚି ବୁଝୁଛନ୍ତି ନା। ତ ସିଏ ବି କାମ କରିବାକୁ ଆଉ ପେସେନ୍ସ ନାହିଁ। ତାଙ୍କୁ ଯେଦି ଆମେ କହନ୍ତ ଆମେ ସାତଟା ଭିତରେ ଖାଇଦେଲେ ସେ ତାଙ୍କ ହଜମ ଇଏ ସାରିଦେଲେ ନଅଟା ଭିତରେ କାଇଁ ନାଁ ଆଉ ଯିଏ ଆଉ ଆମେ ଶୋଇଲେ ବାକି ଆମ ବଡି ଭିତରେ ବହୁତ୍ କାମ ଅଛି। ବୁଝି ଭ ଏଞ୍ଚ ବି ଅଛି ଇଏ ଅଛି ସେ ଅଛି। ସିଏ ସେ ତାକୁ ମାନେ ତାଙ୍କୁ ବି ରେଷ୍ଟ୍ ମିଳିଯିବ ବୁଝିପାରୁଛ ନା। ତ ସିଏ କାମ କରିବାକୁ ସେ ଠିକ୍ ଠାକ୍ ହବ। ହେଲା ଏମତି ଆଉ।
ପ୍ରାୟ ଟାଇମ୍ ମୁଣ୍ଡ ବିନ୍ଧା ରହୁଚି ତାର ମାନେ କଣ ରିଜିନ କଣ ହେଇପାରେ।
ଦେଖ ଯଦି ମୁଣ୍ଡ ଟା ବେଶୀ ଟାଇମ୍ ବିନ୍ଧୁଚି ମୁଁ ତ ଅ ନର୍ମାଲ କଥା କହୁଚି। ସନ ହେଇଥିଲେ ବିନ୍ଧିବ ଖରାରୁ ଖରାରେ ଯଦି ଚାଲି ଚାଲି ଆସ୍ ସେଥିପାଇଁ କି ଖରାରେ କାମ କରୁଥିବେ ସେଥିପାଇଁ ବିନ୍ଧିବ ଯଦି ଭୋକ ଲାଗୁଛି ଠିକ୍। ଟାଇମରେ ଖାଇନାହାନ୍ତି ସେଥିପାଇଁ ବିନ୍ଧିବ। ଆଉ ଜଣ ଜଣଙ୍କର ମାଇଗ୍ରେନ୍ ଥାଏ। ମାଇଗ୍ରେନ୍ ଯୋଗୁ ହିଁ ବିନ୍ଧେ। ଯୋଉଟା ଅଧା ଫାଳିକିଆ ମୁଣ୍ଡ ବିନ୍ଧେ। ଆଉ ଜଣ ଜଣଙ୍କର ପାଣି ଯଦି ନ ପିଇଥିବେ ସପିସେଣ୍ଟ ପାଣି ନ ପିଇଲେ ବି ବିନ୍ଧେ। ବୁଝୁଛନ୍ତି ନା। ତୋ ଅଲଗା ଅଲଗା କାରଣ ଅଛି ସବୁ ମୁଣ୍ଡ ବିନ୍ଧାର। ସେମତି ନୁହଁକି ପର୍ଟିକୁଲାର ଗୋଟେ କାରଣ ପାଇଁ ମୁଣ୍ଡ ବିିନ୍ଧେ। ହୁଁ ଆଉ। ରୋଷେଇ ହେଇକା ଜାଣିଛନ୍ତି?
ହଁ ସେମତି କିଛି କିଛିଟା ଆଉ।
ଆଚ୍ଛା ହଉ ଆଉ ମାନେ କୁଆଡେ ଯିବାର ଚାରିଟା ବଳେ ମାନେ ବୁଲାବୁଲି କରିବାର ପ୍ଲାନିଂ ଅଛି ନା ନାହିଁ କିଛି?
ନାଇଁ ପ୍ଲାନିଂ ତ ନାହିଁ ବର୍ଷା ତ ଏମିତି ହଉଚି।
ହୁଁ।
ବର୍ଷା ନ ହେଇଥିଲେ ହଁ କୁଆଡେ ବୁଲିବାକୁ ପଳେଇଥାନ୍ତେ କେ ଗରମ ରେ ବି ତ ଯାଇ ହଉନି ବି କୁଆଡେ।
ହଁ ଯାଇଛି ବି କୁଆଡେ ଯିବ। ତାପରେ ହୁଁ ଏଇ ମେନ୍ ହଉଚି ଖରା ପାଇଁ ହିଁ ସବୁ ପ୍ରକାର ଅସୁବିଧା ହଉଚି। ଯଦି ଖରା ଟା ମାନେ ଇଏ ହୁଅନ୍ତା ଦେନ୍ ଲୋକ ଟିକେ ଯାହା ଯୁଆଡେ ଯାଆ ହନ୍ତି କି କଣ କରନ୍ତି କି? ଖରାକୁ ନେଇକି ଲୋକମାନଙ୍କୁ କୁଆଡେ ଯିବ? ଖରା ହଉଚି ଯଦି ବର୍ଷାଟା ହଁତା ହଁ ଲଗାତାର କଣ୍ଟିନ୍ୟୁଅସଲି। ତିନି ଚାରି ଘଣ୍ଟା ହେଇଯାଆନ୍ତା ଟିକେ ଥଣ୍ଡା ଲଗାନ୍ତା। ଲୋକମାନେ ହ ଯୁଆଡେ ଯେମିତି ଯାଆନ୍ତେ। ଆଉ ଏ ଖରା ଯୋଉ ଭଳିଆ ହଉଚି।
ବର୍ଷା ହଉଚି ଯେ ସେ ଆହୁରି ଗରମ ଲାଗୁଚି।
ହଁ ସେଥିପାଇଁ ପ୍ରୋବ୍ଲେମ୍ ହଉଚି ଆଉ।
ହୁଁ।
ଆଉ ଦେହହରିକା ଭଲ ଅଛି ତ?
ହଁ ହଁ ଦେହ ଭଲ ଅଛି।
ଓହୋ, ଆଚ୍ଛା। ଆଉ
ଆଉ ଘର ସବୁ ଭଲ ଅଛନ୍ତି?
ହଁ ଘରେ ସବୁ ଭଲ ଅଛନ୍ତି।
ହୁଁ ହୁଁ।
ହୁଁ ସେଇ କଥା ମୁଁ କହୁଥିଲି, ମୁଁ କହୁଥିଲି କି ଏଠି ଭଲ ଚପଲ ଦୋକାନ କୋଉଠି ଅଛି, ମାନେ ମିଳିବ କୋଉଠି? ଭଲ ଭଲ କଲେକ୍ସନ, ଷ୍ଟାଇଲିଷ୍ଟ ବାଲା ଟିକେ ଦରକାର ତ।
ଚପଲ କଲେକ୍ସନ ଏଠି ନାହିଁ, କଟକରେ ଶ୍ରୀଲେଦର୍ସଠାରେ ମାନେ ଭଲ ଆସେ।
ନାଇଁ ନାଇଁ ଶ୍ରୀଲେଦର୍ସ ଯାଇଥିଲି ଯେ ବ ମତେ କିଛି ଖାସ୍ ଲାଗୁନି। ତାର ଗୋଟେ ଗୋଟାଇ ଟାଇପର ହିଁ ସବୁ ଇଏ ରହୁଛି ତ, ମୋତେ ଏତେ ଖାସ୍ ଲାଗୁନି। ଆଦା ବି ଯାଇଥିଲି, ତ ସେ ଏଠି ଆଦାର ବି କିଛି ଛି ବାଗ ଲାଗୁନି। ତା ଛା ତାକୁ ଛାଡ଼ିକି ଆଉ କୋଉଠି କିଛି ଅଛି?
ତ ଅନଲାଇନରେ ଟ୍ରାଏ କଲନି, ଅନଲାଇନରେ କାଳେ
ଅ ନାଇଁ ନ। ଅନଲାଇନରୁ ଆଣିଲେ ଲାଷ୍ଟିଙ୍ଗ ହଉନି। ନାଇଁ ଅନଲାଇନ୍ ଅନଲାଇନରୁ ଆଇଁଲେ ଲାଷ୍ଟିଙ୍ଗ ନାହିଁ, ତା ଦେହରେ ମାନେ
ହଁ।
ଦେଖଉଛି ଗୋଟେ ଆଉ। ହେଉଛି ଗୋଟେ ସେଇଟା ପ୍ରୋବ୍ଲଲମ୍ ହେଇଯାଉଛି। ତାପରେ ତାପରେ ୟୁଉଜ୍ ପ୍ରଡକ୍ଟ ବି ବେଳେବେଳେ ଆସୁଛି ଭାରି ନା, ସେଥିପାଇଁ ବି ଟେନସନ ଲାଗୁଛି ଅନଲାଇନରୁ ମଗେଇବାକୁ।
ହଁ।
କିନ୍ତୁ ଗୋଟେ ସୁବିଧା ଅଛି। ମାନେ ରିଫଣ୍ଡେବଲ ଅଛି, ରିପ୍ଲେସ୍ ଅଛି ତାର। କିନ୍ତୁ ଯେ ଏତେଥର ଇଏ କଲା ବେଳକୁ
ଲସ୍ ତ ହବାର ନାଇଁ, ହଁ। ସେଇଟା ଟାଇମ ୱେଷ୍ଟ
ହଁ କିନ୍ତୁ ଟାଇମ ନାହିଁ ନା, ହୁଁ। ମେନ୍ ହଉଛି ହଁ। ମେନ୍ ହଉଛି ଟାଇମ୍ ଟେକିଙ୍ଗ ଏଇଟା ବୁଝ ନା? ମୋର ଅରଜେଣ୍ଟଲି ଦରକାର ଅ ଛି, ସେଥିପାଇଁ। ଦେଖୁଥିଲି, ମାର୍କେଟ ଯାଇକି ଦେଖୁଥିଲି। ବଟ ଏଠି କିଛି ଖାସ କଲେକ୍ସନ ବି ନାହିଁ।
ଆଚ୍ଛା। ହଉ ଦେଖ, ମୁଁ ବି ଦେଖ ଦେଖୁଛି ଯଦି ମତେ କିଛି ଭଲ ଲାଗିଲା ତ ମୁଁ ଦେଇଦେବି, ହଁ ଜଣେଇଦେବି ଆପଣଙ୍କୁ ଙ୍କୁ ଇଏଟା।
ହୁଁ ହୁଁ, ଆଚ୍ଛା।
ହଁ ଅଁ, ହଉ ଦିଦି ରଖୁଛି, ଆପଣ କଣ କରୁଛନ୍ତି କରନ୍ତୁ।
ଆଚ୍ଛା ହଉ। ହଉ ଥ୍ୟାଙ୍କ ୟୁ।